ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ବସିଛି
ହ ମୁଁ ବି ଗାଧେଇକି ଆସଲି
ଓ ହୋ ଖାଇ ସାରିଲାଣି
ନା ନା ରୋଷେଇ ଚାଲିଛି ତମେ
ନା ମୁଁ ବି ଖାଇନି ମୁଁ ଏବେ ଏଇଠି କ୍ଲାସ କରୁଥିଲି ଗୋଟେ ଏ ଖାଇନି ଉ ଖାଇବି ଆଉ
ଓହ ଆଉ ତମ ଦେହ ଭଲ
ହଁ ମୁଁ ଭଲ ଅଛି ତମେ
ହଁ ମୁଁ ବି ଭଲ ଅଛି କାଲି ଯାଇଥିଲି ମାର୍କେଟ ଥଣ୍ଡାହେଇ ଯାଇଥିଲା
ହଁ ଏବେ ତ କେତେବେଳେ କଣ ହଉଛି କିଛି ଠିକ୍ ଠିକଣା ରହୁନି କେତେବେଳେ ଖରା କେତେବେଳେ ବର୍ଷା ହୁଁ
ଦିନ ସାରା ପୁରା ଏତେ ଗରମ ଖରା ହଉଛି ପ ଆସୁଛି ସେତେ ବର୍ଷ ହୁଅନ୍ତା ହେଲା ଟିକେ ଟିକେ ଆସୁଛି ପୁଣି ପଳଉଛି
ଏ ହଁ ହେଲେ ଟିକେ ହେଲେ ଟିକେ ଥଣ୍ଡା ଲାଗନ୍ତା
ତ ଭଲ ଘରେ ସମସ୍ତେ ଭଲ
ହ ହଁ ସମସ୍ତେ ଭଲ ଅଛନ୍ତି ତମ ଘରେ
ହଁ ସମସ୍ତେ ଭଲ ଆଉ ରୋଷେଇ ସିଲ
ହୁଁ ହୁଁ ହଁ ରୋଷେଇ ସରିଲାଣି-ଇ-ଇ-ଇ ମୁଁ ଖାଇନି ଖାଇବି ଆଉ। ହଁ ତମ ଦେହ ପା ଭଲ ଅଛି ନା?
ହଁ ମୋ ଦେହ ପା ଭଲ। ଓଉ ରଜ ଆଇ କଣ କିଣା କିଣିି ସବୁ ଚାଲାଣି?
ଏ ଏ ରଜ ପାଇଁ ଡ୍ରେସ ଖାଲି କିଣିଛି ଆଉ କିଛି-ଇ-ଇ-ଇ ଚୁଡି ପୁ କରିଛି-ଇ-ଇ ଗୋଟେ ଦିଟାଙ୍କ କୁର୍ତ୍ତା ସେଟ୍ ହିଁ କରିଛି।
ଆରେ ବାଃ ବଢିଆ ଆଉ।
ହଁ ଆଉ ବାକି-ଇ-ଇ-ଇ କିଣା କିଣି-ଇ-ଇ-ଇ ଯାଇକି କିଛି ଜିନିଷ କିଣିକି ଆଣିଛି ଆଉ କିଛି ଜିନିଷ୍ ଅ ବାକି ଅଛି ଆଣିବି ଆଉ।
ହଁ ମୁଁ-ଉ-ଉ-ଉ କା ମୋ ଦିଟା ଦିଦିଙ୍କର ମ୍ୟାରେଜ ହେଇଛି ନା ନୂଆ ନୂଆ ବା ଭାର ଯିବ ରଜ ଭାର ତାଙ୍କ ପାଇଁ ପହର ଦିନ ଯାଇଥିଲି ଶାଢୀ ନେଇକି ଆସିଲି ତାଙ୍କ ପାଇଁ ଏତେ ଜୋର ବର୍ଷା ହେଲା ଯେ ମୁଁ ମୋ ଡ୍ରେସ କିଣିବା ପାଇଁ ଯାଇପାଇଲିନି ଆଉ କୁଆଡେ। ପୁଣି ପଳେଇ ଆସିଲି ଘରକୁ କାଲି ଯାଇଥିଲି ତାଙ୍କ କଷ୍ଟମେଟିକ ଜିନିଷ ସବୁ କିଣିକି ଆଣିଲି। ଆଉ ଯୋଉ-ଉ-ଉ-ଉ ମାନେ ମୋ ଡ୍ରେସ୍ ବି ନେଇକି ଆସିଲି। ଆଉ-ଉ-ଉ ସେଇ କଣ ସେ ଯୋଉ କଣ ଘରେ ଅଛୁ କୁଆଡେ ଆଉ ରଜରେ କୁଆଡେ ବୁଲିବା ପାଇଁ ପ୍ଲାନିଂ ଅଛି?
ସେମିତି ତ କିଛି ନାହିଁ ଯାହା ହଠାତ ଯଦି ପ୍ଲାନ୍ ହେଇକି କୁଆଡେ-ଏ-ଏ ଯିବୁ ସାଙ୍ଗମାନେ ନହେଲେ ସେମତି କିଛି ପ୍ଲାନିଂ ଏ ପର୍ଯ୍ୟନ୍ତ ନାହିଁ, ତମର?
ଭାବୁଥିଲୁ ଯାଇଥାନ୍ତୁ ଘଣ୍ଟ ଗାଁ ବୋଲି ଦେଖ ଏ ଯୋଉ ଖରା ଗରମ ହେଉଚି ଉଚ୍ଛା ହଉନି ଯିବା ପାଇଁ।
ହଁ ବା ଯୋଉ ଖରା ହଉଛି କୁଆଡେ ଘରୁ ବାହାରିଆକୁ ଇଚ୍ଛା ହଉନି।
ଏଇ ଗରମ ହେଲେ କଣ ଡ୍ରେସ ପିନ୍ଧିବା ପାଇଁ ବି ଇଚ୍ଛା ହେବନି କି ଗରମରେ ପିନ୍ଧିବ କହିଲ। ଆଗରୁ ମଜା ଥିଲା ଇଆ ଥିଲା ଏଠିକି ଯା ସେଠିକି ଯା ସାଇକେଲ ଧରିକି ବି ବୁଲୁଥିଲୁ କିନ୍ତୁ ମଜା ଥିଲା ଏବେ ଆଉ
ହଁ ସେତେବେଳେ ଛୁଆ ବେଳେ ସେ ସବୁ ଥିଲା ଆଉ ଏବେ ଆଉ ନାହିଁ ସେଗୁଡା।
ଆଉ ତମେ ପଢାପଢି କଣ ଏବେ ଚାଲିଛି?
ହଁ ପଢାପଢି ଠିକ ଠାକ ଚାଲିଛି ସବୁ ଟିକେ-ଏ-ଏ ଜବ୍ ପାଇଁ ପ୍ରିପାର କରୁଛି ଗମେଣ୍ଟ ଜବ୍ ପାଇଁ।
ଗ୍ରାଜୁଏସନ୍ ସରିଲା ବୋଧେ?
ଆ ଗ୍ରାଜୁଏଶନ୍ ସରିକି-ଇ ବି ଏଡ଼ ଚାଲଛି ଏବେ।
ଓଉ କରୁଛନ୍ତି
ହୁଁ ତ-ଅ-ଅ-ଅ ସେଇଡିିକ ଉ ତା ଛଡା ଗଭର୍ଣ୍ଣମେଣ୍ଟ ଜବ ପାଇଁ ଟିକେ ପ୍ରିପାରେସନ ଚାଲିଛି। ପଢା ପଢି କରୁଛି ଦେଖିବା କଣ ହଉଛି ଆଉ।
ହୁଁ-ଉ-ଉ-ଉ ସଲା ଭାବୁଛି କଣ କରିବି ଆଉ। ଜବ୍ ପାଇଁ ଘରର ଏବେ ଫାଇନାନସୀଆଲ କଣ୍ଡିସନ ବି ଭଲ ନା ଆଉ ଓ ଜି ବି ଦେଇଥିଲି। ଦେଖାଯାଉ କଣ ହଉଛି ବାସ୍।
ହୁଁ-ଉ-ଉ ଦେଖ ଯୋଉଟା ଭଲ ହବ ସେଇଟା କରିବ।
ଓ ବି ସି କ୍ୟାଟାଗୋରିରେ ସିଟ୍ ମିଳିବା ବହୁତ ଖଚ।
ହଁ ଏବେ-ଏ-ଏ-ଏ ହଁ। ମୁଁ ସେଇଥିପାଇଁ ଏବେ ହଁ ଏବେ ଜେନେରାଲ୍ ଓବିସି ଏ ସବୁରେ ସିଟ୍ ମିଳିବା ଟିକେ କଷ୍ଟ। କଣ କରିବା ପାଠ ତ ପଢିବାକୁ ପଡିବ, ତାର ଆଉ କିଛି ମାନେ ବି କଳ୍ପ ନାହିଁ ମାଧ୍ୟମ, ଯାହା ହେଲେ ପାଠ
ତ କଥା ଆଉ ପୁଣି ପ୍ରାଇଭେଟ୍ ରେ ବି କଲେ ଅଧିକା ପଇସା। ଅଧିକା ପଇସା, ତ କେତେ ପଇସା ଖର୍ ର୍ଚ କରିବା ପାଇଁ ବି ସେଇଗରା ନିହାତି ତ ଦି ଲକ୍ଷ ଉପରେ ଖର୍ଚ୍ଚ ହବ।
ହଁ ସେଟା ତ ସତ କଥା, ଦି ବର୍ଷ ହେଲାଣି ମାନେ ଦି ଲ କ୍ଷ ଟଙ୍କା ତ ମିନିମମ୍।
ରୁହ ଯାଇ ନ ରୁହ କି ଡିଷ୍ଟାନ୍ସ ରେ ଯାହା ବିି କର ସେଇତ ହବ। ଦେଖା ଯାଉ ଗୋଟେ ଜାଗରେ ବୁଝିଥିଲି କଣ ହଉଛି ଆ,। ମାନେ ପାଠ ପଢୁଥିବ ପଢୁଥିବ ଭଲ। ପଢା ଟେ ସରିଲା ମାନେ ଗୋଟେ ଟେନସନ୍।
ହଁ, ହଁ, ହଁ, ହଁ ସେଟା ତ ସତ କଥା। ଦେଖ କଣ ହଉଛି ହଁ ଗୋଟେ ରେ ଏ ଗୋଟେ କଣ୍ଟିନ୍ୟୁ ଯେତେବେଳେ ଚାଲିଥିବ ପାଠ ପଢା ତ ସବୁ ଠିକ୍ ଠାକ୍ ଚାଲିଥିବ। ଯୋଉଠୁ ବନ୍ଦ ହେଇଗଲା ମାନେ ତାପରେ ହେ ତାପରେ ମୁଣ୍ଡରେ ବସିବା କି ଏଟା କରିବି ସେଟା କରିବି ସେଟା କରିବି କଣ କଲେ ଭଲ ହବ କଣ ନାହିଁ। କିଛି ବି ଡିସାଇଡ୍ କରିହବନି ଠିକ ସେ।
ହଁ ସେଟା ତ
ହୁଁ।
ଦେଖାଯାଉ କଣ ହଉଛି ଆଉ। ସିମତିଆ ତ
ଆଉ ସକାଳେ କଣ ଖାଇଥିଲ?
ସଖାଳେ ରୁଟି ଭଜା ଖାଇଥିଲି। ତାପରେ ଟିକେ ଗୋଟେ ଯେତେ କାମ କରୁଥିଲେ କାମ ସାରିକି ଗାଧେଇକି ଏବେ ଆସ ସି ବସଛି, ରୋଷେଇ ହେଇନି।
ଅଁ, ଆଚ୍ଛା।
ତୋମେ ତୋମେ କଣ ଖାଇଥିଲ? ସକାଳେ କିଛି ଖାଇନଥିଲ ବୋଧେ?
ହଁ ମୁଁ ଖାଇଥିଲି ପରଟା।
ବଢିଆ ଆଉ।
ପରଟା ଖାଇଥିଲି। ତାପରେ କ୍ଲାସ୍ କରୁଥିଲି। ଏଇଖିଣ ମୁଁ ଖାଇବି ଆଉ।
ନ ହଉ ଭଲ ଆରୁ କଣ ଆଜି କଣ ରୋଷେଇ ହେଇଛି?
କଣ ରୋଷେଇ ହେଇଛି ମୁଁ ଜାଣିନି।
ହୁଁ, ହୁଁ, ହୁଁ।
ହେ ମୁଁ ଏପଟେ ରହିଥିଲି କ୍ଲାସ୍ କରୁଥିଲି ମୁଁ ଜାଣିନି କଣ ହେଇଛି।
ତୋମେ ରୋଷେଇ ଶିଖିଛ ନା?
ହୁଁ, ମୁଁ ଶିଖିଛି। ହୁଁ, ତୋମେ?
ହଁ ଶି ଅଳ୍ପ ଅଳ୍ପ ନିଜେ ଖାଇବା ପାଇଁ ରୋଷେଇ ଶିଖିଛି ଆଉ। ମାନେ ବେଶୀ ବେଶୀ ଶିଖିନି ଆଉ। ନର୍ମାଲ୍ ଏମତି ଏମତି। ବଢ଼ିଆ ଆଉ ତୋମେ ରୋଷେଇ କରିକି ପଠେଇବ ଆମେ ଖାଇବୁ ଆଉ।
ହଉ ଆ, କୋଉଥିରେ ପଠେଇବି ଏ ଅନଲାଇନ୍ ରେ?
ନା ନା ଅଫଲାଇନ୍ ରେ ପଠେଇବ ରଜରେ ଆମେ ଖାଇବୁ।
ତା ହଉ ହଉ ପୋଡପିଠା କରିକି ପଠେଇବି ଆଉ।
ନିହାତି ରଜରେ ତ ପୋଡ଼ ପିଠା ମେନ୍ ଆଉ କଣ।
ହଁ ରଜରେ ପୋଡ଼ ପିଠା ମେନ୍।
ତମ୍। ତମ୍ ତମେ ମତେ ରଜରେ ପୋଡ଼ ପିଠା ପଠେଇଦବ ମୁଁ ରଜ ପାନ ପଠେଇଦେବି ତମ ପାଇଁ ହେଲା।।
ହଁ ହଁ ହଁ ହଁହଁ ନିଶ୍ଚିନ୍ତ ନିଶ୍ଚିନ୍ତ କାହିଁକି ନୁହେଁ ପଳେଇ ଆସ ତମକୁ ପଳେଇ ଆସ ଆମ ଘରକୁ ଖାଇକି ଯିବ।
ନିହାତି ନିହାତି ଯିବା।
ହୁ ହୁଁ ହୁଁ।
ଆଉ ଯୋଉ ତମ ଗାଁ ରେ ସବୁ ଦୋଳି ଫୋଳି ଲାଗେ ନା ଏମ୍
ହଁ ଦୋଳି ଲାଗେ। ସବୁ ଦଳେ ଆମର ଏଠି ମାନେ ଗୋଟେ ହୁଏ। ମାନେ ଫଂକ୍ସନ୍ ଟାଇପର ଫଂକ୍ସନ୍ ଟାଇପର ମାନେ ଏ ଅ ନାଚ ଗୀତ ଅ ଛୁଆଙ୍କର ଖେଳ ସେ ସବୁ ହୁଏ। ତା ପାଇଁ ପ୍ରାଇଜ ଦିଆଯାଏ ତ ତିନି ଦିନ ପୁରା ଗାଁରେ ସେଇଠି ସମସ୍ତେ ଥାଆନ୍ତି।
ହୁଁ।
ହୁଁ ସେଠି ସେମାନେ ସମସ୍ତେ ମାନେ ଛୋଟ ଛୁଆଙ୍କ ଖେଳ ହେଲା। ମାନେ ଝିଅ ପିଲା ମାନଙ୍କର ଖେଳ ହେଲା ମାନେ ପ୍ରତିଯୋଗିତା ସବୁ ହୁଏ। ନାଚ ଗୀତ ଅ -ଅଭିନୟ ଏସବୁ ବି ହୁଏ। ତ ଭଲ ଲାଗେ।
ଆମର ଏପଟରେ ହୁଏନି ଏତେ। ଖାଲି ଦୋଳି ଲାଗେ ଇଏ ଲାଗେ କିନ୍ତୁ ସେପଟେ ଯାଜପୁର ସାଇଡରେ ଆମେ ଯୋଉଠି ରହୁଥିଲୁ ସେଠି ହୁଏ ରଜ ମହୋତ୍ସବ ବଢ଼ିଆ ସେ ହୁଏ। ଏଠି ଅଛି କିଛିଟା ଜାଗା ଯୋଉଥିରେ ହୁଏ।
ଆଁ ଏଠି ବି ରଜ ମହୋତ୍ସବ ଟା ବୋହୁତ ଭଲ ସେ ହୁଏ। ଭଲ ଲାଗେ ଏ ମାନେ ଓଏ ସମସ୍ତେ ଥାଆନ୍ତି ନା ଏମିତି ରଜ ଟାଇମ ଯେହେତୁ ସବୁ ଯାହା ଯୋଉମାନେ ବାହାରେ ବି ଥାନ୍ତି ସେମାନେ ସବୁ ଘରକୁ ଆସିଥାନ୍ତି ତ ଭଲ ଲାଗେ।
ସମସ୍ତେ ପୁରା ଘରେ ସମସ୍ତେ ଭାଇ ଭଉଣୀ ସମସ୍ତେ ପୁରା
ହୁଁ ଘରଟା ଫୁଲ। ଫୁଲ ଲାଗେ ସାଙ୍ଗସାଥି ମାନେ ବି ଯୋଉମାନେ ବାହାରେ ଥାନ୍ତି ସେମାନେ ସବୁ ଘରକୁ ଆସିଥାନ୍ତି। ତ ସେଟା ବି ବୋହୁତ ଭଲ ଲାଗେ ଏମିତି ସବୁ ଚାଲିଛି ଆଉ।
ତମ ସାଙ୍ଗମାନେ ସବୁ କଲେଜ ସାଙ୍ଗେ ଫୋନ କରନ୍ତି ନା?
ହଁ ସମସ୍ତଙ୍କ ସହିତ କଣ୍ଟାକ୍ଟରେ ଅଛି କଥା ହୁଏ ସମସ୍ତଙ୍କ ସହିତ ଏବେ ତ ବ୍ୟସ୍ତ ଭି ତରେ ସବୁବେଳେ ଆଉ କଥା ହେଇ ହଉନି କିନ୍ତୁ ପା ଞ୍ଚ ଛଅ ଦିନ ସାତ ଆଠ ଦିନ ଥରେ କଥା ହେଇକି ଭଲସେ କଥା ହଉଛି। ଆଉ ସେଟା ନୁହେଁ କି ଆମେ ସବୁଦିନ କଥା ହବା ହଁ। ହଁ ସମସ୍ତେ ସମସ୍ତଙ୍କ ଲାଇଫରେ ବ୍ୟସ୍ତ ସେମିତି ନୁହେଁ କି ଆମେ ସବୁଦିନ କଥା ହେଲେ କେ ବଳ ମାନେ ଆମ ଭିତରେ ଠିକ୍ ଠାକ ରହିବ ସବୁ ଆ ଆଠ ଦିନ ଭିତ ଆଠ ଦିନି ଦଶ ଦିନି ଆଠ ଦିନ ଦଶ ଦିନରେ ବି ଥରେ କଥା ହେଲେ ଯଦି ସେଇଟା ଅଛି ସେମ ଅ ଭାବନାଟା ଅଛି ତ ସେଇଟା ହଉଛି କଥା ନହେଲେ ଦି ବର୍ଷ ତିନି ବର୍ଷ ପରେ ବି ଦେଖା ହେଲେ ବି ଯଦି ସେଇ ସାଙ୍ଗ ପ୍ରତି ସେତିକି ଭଲ ପାଇବା ଅଛି ସେଇଟା ହଉଛି କଥା ଆଉ ସବୁଦିନ କଥା ହେବାରେ କଣ ଅଛି ସମସ୍ତେ ସମାନ ସମ ଫ୍ ରେ ବ୍ୟସ୍ତ ହେଇଗଲେଣି ଆଗରୁ ସ୍କୁଲରେ ପଢ଼ୁଥିଲେ ଯେତେବେଳେ ସେତେବେଳେ କିଛି ନଥିଲା ମାନେ ସବୁଦିନ ଦେଖା ହଉଥିଲା କଥା ହଉଥିଲେ ଏବେ ତ ଆଉ ସେଇଟା ହେଇପାରୁନି ସମସ୍ତେ ସେ ବଡ ବଡ ପିଲା ହେଇଗଲେଣି ସମସ୍ତଙ୍କର ହୁଁ ସମସ୍ତେ ସମସ୍ତଙ୍କ ଜି
କିଏ କହୁଛି କିଏ ପ୍ରେଡିକ୍ସନରେ ଅଛି। ଆଉ ସମୟ କାହିଁ କାହାକୁ ଫୋନ କରିବା ପାଇଁ ଆଉ ଯଦି ବି କେତେବେଳେ ସାଙ୍ଗସାଥି ମନେ ପଡିଲେ କେତେବେଳେ କେମିତି ଫୋନ କର ତା ବୋଲି ନୁହ ଯେ ଆମ ବନ୍ଧୁତା ଭାଙ୍ଗିଯିବ।
ହଁ ସେମିତି କେମିତି ହବ ଆଠ ପନ୍ଦର ଦିନରେ ଥରେ ଯା ଫୋନ କରିବା କଥା ଆଉ
ହୁଁ।
ଯା ହଉ ଚାଲିଛି ସବୁ ସବୁ ଠିକ୍ ଠାକ୍ ଏମିତି ଚାଲୁ। ସମସ୍ତେ ଭଲରେ ରୁହନ୍ତୁ ବାସ ସେତିକି ଆ କପ୍ କଥା ତ ଆଜି ନହେଲେ କାଲି ହେଇ ହେବ ଫାଙ୍କା ହେଲେ।
ନା ହଁ ସିଏ ଭଲ ରହିଲେ ଆମେ ଶୁଣିଲେ ଏତିକି ଖୁସି କି ନା ଆମ ସାଙ୍ଗ ଟା ଭଲରେ ଅଛି।
ଭଲରେ ଅଛି ଆଉ ସବୁଦିନ କଣ ସମସ୍ତଙ୍କ ସହିତ କଥା ହେଇ ହବ?
ନାଁ ସେଟା ହଁ ସମସ୍ତେ ଭଲ ଏଇ ଫୋନ ଫାନ୍ କରୁଛନ୍ତି ଆମର ତ ଆମ ବ୍ୟାଚରେ ବହୁତ ପିଲା ଏବେ ମାନେ ଫାଂ ଏମତି ବସିଛନ୍ତି କାମ ଫାମ ମିଳୁନି। ଆଉ ବହୁତ କମ ପିଲା ଯୋଉମାନେ ଟିକେ ଜବ କରିଛନ୍ତି ଏମତି ତାର ଜବ୍ କଲା ସାଲାରୀ ବି ଭଲ ଜାଗାରେ ଦଉନି ତାପରେ ଏବେ ଆମର ଆଇଟି ଇଣ୍ଡଷ୍ଟ୍ରି ବି ଟିକେ ଡାଉନ ରେ ଚାଲିଚି।
ହଁ କିଛି ନାହିଁ ସବୁ ଠିକ୍ ହେଇଯିବ ଟିକେ ଟାଇମ ଲାଗିବ ସବୁ ଜିନିଷ ପାଇଁ କିନ୍ତୁ ସବୁ ଯାକ ଠିକ ହେଇଯିବ।
ହଁ ତାପରେ ଜାଣିନା ସଫଳତା କାହାକୁ ଜଲଦି ମିଳିଯାଏ କାହାକୁ ଟିକେ ଟାଇମ୍ ଲାଗେ ଭଗବାନ୍ ବି ତାର ପରୀକ୍ଷା ନିଅନ୍ତି। ସେ ଯକୁ ଧୈର୍ଯ୍ୟର ପରୀକ୍ଷା।
କରି ଚାଲିବା ତେଣିକି ଫଳ କଥା ତ ଆମେ ଆଉ କହିପାରିବାନି କି ଆମ ଭାଗ୍ୟରେ କଣ ଅଛି ତେଣିକି ଆମେ ଆମ କର୍ମ କରିବା ଫଳକୁ ଆଶା କରିବା କଥା ନୁହେଁ ତେଣିକି ବାନ ଜାହା ଦେବେ ଦେବେ ଆଉ
ତାପରେ ଏବେ ଏଇତ ରେଜଲ୍ଟ ଭାଲା ଦେଖିବା କଣ ହଉଛି ଆଉ
ହଁ କିଛି ନହିଁ ସମସ୍ତଙ୍କୁ ଏ ଦେଖିବ କି ଜଣେ ଜଣେ ପ୍ରଥମ ମାନେ ଫାଷ୍ଟ ଟାଇମ ପାଇଁ ଏକ୍ସଜାମ ଦେଇକି ତାଙ୍କର ହେଇଯାଏ। କୋଉ ମାନେ ପାଞ୍ଚ ଛଅ ଥର ଦେଇକି ବି ତାଙ୍କର ହୁଏ ନା। ହ ତାମାନୋନେ ନୁହେଁ କି ତାଙ୍କ ପାଖରେ ଜ୍ଞାନ ନାହିଁ ସମସ୍ତଙ୍କୁ ସବୁ ଜିନିଷ ଟା ମାନେ ଜଲଦି ମିଳେ ନା। କିଛି ଜଣଙ୍କୁ ଲେଟ୍ ହୁଏ। ସେତିକି ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ର ସହିତ ଅପେକ୍ଷା କରିବାକୁ ପଡିବ। ନହେଲେ ହେଇପାରିବନି କିଛି।
ହଁ ଆଉ ଘରେ ସମସ୍ତେ ଖାଇଲେଣି?
ନା ନା ଖାଇନାହାନ୍ତି ଏଇ ଚାଲି ଟିକି ରୋଷେଇ ସରିଲା ଭାଉଜ ରୋଷେଇ କରୁଥିଲେ ଯାଉଛୁ ଖାଇବୁ ଆଉ
ଓହୋ ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା ମାଆ ମୁଁ ଆଉ ଭାଉଜ ଦି ଭଉଣୀ ତ ବାହା ହେଇଯାଇଛନ୍ତି। ଭାଇ ବାହାରେ ଆଉ
ଓହୋ।